ହ୍ୟାଲୋ।
ହଁ ଶୁଭୁଛି। ହ୍ୟାଲୋ।
ହେଲୋ।
ଶୁଭୁଛି ହଁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଭୁନି କି? ଶୁଭୁନି।
ହ୍ୟାଲୋ।
ହଁ ହ୍ୟାଲୋ। ଶୁଭିଲା।
ଉଁ।
କଣ କରୁଛୁ?
ବସିଚି ଆଉ।
ଆଉ ଖାଇବା ପିଇବା କଣ ହେଇଛି? ହ୍ୟାଲୋ।
ହେଲୋ।
ହଁ ଖାଇବା ପିଇବା କଣ ହେଇଛି?
ହେଲୋ
ହଁ ହ୍ୟାଲୋ ଖାଇଛୁ କଣ? ଆଁ। ହ୍ୟାଲୋ ଶୁଭୁନି କି?
ନା ଶୁଭୁନି
ହ୍ୟାଲୋ
ହ୍ୟାଲୋ।
ହୁଁ
ଶୁବୁଛି
ହଁ ଶୁବିଲା।
ହ୍ୟାଲୋ
ହଁ ଶୁବୁଝି।
ହ୍ୟାଲୋ।
ହଁ ହାଲୋ
ସୁବୁନି ମତେ। ହୁଁ ହ୍ୟାଲୋ
ହଁ ହଲୋ
ହଁ
ସୁଵିଲା?
ହଁ ଶୁଭିଲା
ହୁଁ ହୁଁ। ଆ କଣ କରୁଚୁ? ହ୍ୟାଲୋ।
ହ୍ୟାଲୋ
ହୁଁ ହଁ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହୁଁ
କଣ କରୁଛୁ?
ଏ ବସିଚି ଆଉ।
ଖାଇସାଇଲୁଣି?
ନା ଖାଇନାଇଁ ଖାଇବୁ।
କଣ ଖାଇବାକୁ କରିଚୁ?
ଏ ପିଠା କରିଛି
କିଏ ପିଠା?
ଏଇ ଚାକୁଳି
ଚକୁଳି ପିଠା କୋଉଥିରେ ବନା ହୁଏ?
ବିରିଝାଉଳରେ ହୁଏ ମୁଁ ପଣସ ପକେଇକିରି କରିଛି।
କଣ?
ପଣସ ପୁଆସ ପିଠା।
ପଣସ ରେ ପଣସ ଆଉ କଣ?
ଅରୁଆ ଚାଉଳ ତାକୁ ଗ୍ରାଇଣ୍ଡିଙ୍ଗ କରିକିରି ଚକୁଳି କରିଛି।
ହୁଁ ତାକୁ ଚକୁଳି କରି ଖାଇବ।
ହୁଁ ହୁଁ। ମିଠା ମିଠା ପଣସ ପଣସ ବାସିବା।
ଆଉ ଘରେ ସମସ୍ତେ କଣ କରୁଛନ୍ତି।
ସବୁ ସୋଇଚନ୍ତି ଗରମ ତ ହଉଛି।
ଘରେ କିଏ କିଏ ଅଛନ୍ତି ସବୁ।
ପୁଅ ବାପା ସବୁ ଘରେ ଅଛନ୍ତି ଶୋଇଯାଉ।
ହୁଁ ଆଉ। କାଲି ରଜ ରଜ ପାଇଁ ପ୍ଲାନିଂ କଣ ସବୁ ଅଛି।
ଆମର ପ୍ଲାନିଂ କଣ ଆଉ ନୂଆ ବସ୍ତ୍ର ତ ପିନ୍ଧିବୁନୁ। ହଁ। କଣ ଏ ଖାଲି ତ ଅଛି ତାର କଣ ଆଇଁଷ କରିବେ। କାଇବେ ଆନ୍‌ଲେ ଖାଇବେ।
ଓ ହୋ। ଆଉ ଘରେ ସମସ୍ତଙ୍କ ପାଇଁ ହେଇଛି ନୂଆ ଡ୍ରେସ।
ହଁ ହେଇଛି ହେଲେ ପିନ୍ଧିବେ ନେଇଁ ତ ତାଙ୍କର ମଡ଼ା କରି ଦେଇକିରି ଆଜିଠୁ କାଲି ପିନ୍ଧିବେ।
ହଁ ହଁ। ଆଉ କାଲି ପାଇଁ କଣ ଖାଇବାକୁ ହବ।
ସେଇ ଆଇଁଷ ଖାଇବେ ମାଛ ହଉ ଚିକେନ ହଉ ମାନେ ମଟନ ହଉ ଯାହାହେଲେ ଆଣିବି କରିକି ଖାଇବୁ। ପିଠା ତ ଆମର ହବନି।
ଆଉ। କୁଆଡେ ବୁଲାବୁଲି ଯିବାର ପ୍ଲାନିଂ ଅଛି ନା ନାଇଁ।
ଏ ଗରମ ରେ କୁଆଡେ ବୁଲିବୁ।
କୁଆଡେ ଯିବା ଯିବି ନାହିଁ ତାହେଲେ।
ହୁଁ ନା ଏଇ ଖରା ଗରମରେ କୁଆଡେ
ବର୍ଷା ହଉନି କି?
ବର୍ଷା କୁଚିତ୍‌ କେତେ ବେଳେ ହଉଚି ଇଆରେ ଗରମ ତ ଭୀଷଣ ଖରା ପ୍ରଖପ।
ଅଁ ହ। ଟୋଟାଲ୍ ବର୍ଷା ହେଉନି।
ଉୁଁ ର୍ବଷା ଆଠ ଦିନେ ଥରେ ହବା ମହାନେ କଷ୍ଟକର।
ତମେ ଆଡେ ସବୁ ଚାଷ ବାସ କରାଯାଏ ନା ନାଇଁ।
ହଁ ଇଆ ବିଭିନ୍ନ ଚାଷ ହେଲେ ପାଣିର ସୁୁବିଧା ବର୍ଷ ନ ହେବାରୁ ହଇରାଣ ଚାଷୀ ହଉଚନ୍ତି।
ଅ ହଁ ଆଉ କୋଉ କୋଉ ଚାଷ କରାଯାଏ।
ବର୍ତ୍ତମାନ କଲରା କାକୁୁଡି ଝୁଡଙ୍ଗ। ଆଉ ଜହ୍ନି ବୋଇତାଳୁ। ସବୁ ଏଇ ଫସଲ ପନିଆରି ବି ଲାଗେ। ବିଆଳି ଧାନ ବୁଣା ହୁଏ।
ଧାନ ବୁଣା ବୁଣି ସଇଲାଣି।
ହଁ ଧାନ ସବୁ ବୁଣି ଦେଇଛନ୍ତି ବର୍ଷାକୁ ଅନେଇ ଅନେଇକିରି ଆଉ। ରଜ ପାଖେଇ ଆଇଲା ବୁଣି ଦେଲେ।
ହଁ ହଁ ବର୍ଷା ତା ହେଲେ ହଇରାଣ କରିଦଉଛି ଆଉ।
ହଁ।
ଆମ ଆଡେ ବି ସେମିତି ବର୍ଷା ହଉନି କିଛି ନାହିଁ। ଫସଲ ସବୁ ନଷ୍ଟ ହୋଉଛି।
ହୁଁ। ବର୍ଷା ତ ଖାଉଛି ଆଉ କେତେ ପାଣି ମଳେଇକରି ଫସଲ କରିବି‌।
ହୁଁ। ଆଉ କଣ ଖବର?
ଆଉ କଣ ଖବର ଖାଇବୁ ଆଉ ଶୁଣିବୁ ଏଇଆ ଆଉ। ଏ ତମର ସବୁ?
କଣ?
ଖାଇଲଣି ନା ନାଇଁ।
ନା ଖାଇନୁ? ଖାଇବୁ ଆଉ ଆଜି କାଲି ରଜରେ ପିଠା ହବ ବୋଲି ଆଜି ଘରେ ପିଠା ହେଇଛି ତ।
ହଁ।
ସେଇ ଖାଇବୁ ପିଠା ଆଉ।
ହଁ।
ଆଉ ଶଉଛ କେତେବେଳେ?
ଏ ଶୋଉ ଶୋଉ ଏଗାର ଟା ବାରଟା ହେଇଯାଉଛି।
ହଁ ହଁ। ଉଠୁଛ?
ଓଛୁ ତୁ ଚାରିଟା ପାଞ୍ଚଟା।
ଏତେ ଜଲ୍ଦି ଉଠିକି କଣ କରୁଛ?
ଧନ୍ଦା। ମାଆ ଆସିଥାନ୍ତା। ସବୁ ବାହାର କରି ଯିବା କଢ ତୋଳିବା ଗାଧେଇ ଠାକୁର ପୂଜା କରିବା। ସେଇଥିରେତ ଛଅଟା ହେଇଯାଉଚି।
ଓହୋ ଘରେ ଏତେ କାମ ସବୁ ଅଛି।
ଆଉ
ଆଉ ତମ ଦେହ ଭଲ ଅଛି?
ହଁ ଏଇ ଗରମ ତ ଖାଉଛି ଆଉ।
ଆଉ କଣ ସବୁ ଖବର?
ଆଉ କଣ ଖବର। ଅ ଗରମ ଜବର କରୁଛି ବର୍ତମାନେ। ସେ ବର୍ଷା ହେଲେ ସୁସ୍ଥ ମଣିଷ ହୁଅନ୍ତା ଗଛ ବୃଛ ସୁସ୍ଥ ହୁଅନ୍ତା।
ଆଉ କୋଉ କୋଉ ଚାଷ ହୁଏ। ତମ ଆଡେ କିଛି ତେଲ ଜାତୀୟ ଚାଷ ହୁଏ?
ଏ ବାଦାମ ଫେସି ଏଇ ହୁଏ ଆଉ ଶୋରିଷ।
ବାଦାମ କୋଉ ମାସରେ ହୁଏ?
ଏହେ ଯାଇକି ଅକ୍ଟୋବର ମାସରେ।
ଲଗା ଲଗି ହୁଏ ଅକ୍ଟୋବର ରେ।
ଆ
ଅପଢା ଓପଢି ହୁଏ।
ହେ ମାର୍ଚ୍ଚ ବେଳୁ।
ହୁଁ। ଆଉ ଆଖୁ ଚାଷ ହୁଏ।
ଆଖୁ ଚାଷ କେହି ଆଉ କରୁନାହାନ୍ତି ସେଇ ଯିଏ ଉଁ ମ୍। କରିଥିଲେ ସବୁ ଆଗେ କରିଥିଲେ ଏଇ ବାଦାମରେ ଚାହିଦା ପାଇଲେ ଆଉ ସେ ବେଭାର କିଏ କରୁଛି। ଆଉ ତ ଭେରାଇଟି ଫସଲରେ ଲାଭବାନ ପାଇଲେ।
ହୋଉ ଆଉ ଯାଅ ଖାଇବ ନହେଲେ
ହୋଉ।